ଆଉ କେ ହଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ।
କହ କ ମୁଁ ଏ ବସିଛି ଆଉ କଣ କରିବି ସନ୍ଧ୍ୟାବେଳେ ଟିକେ ବସିଛି। ଏଇ ସମୟରେ ଟିକେ ଫ୍ରି ତ ଏଠିକି ବସି ପଡୁଛି। ଆଉ ଟିକେ ପରେ ଯିବି ପୁଅକୁ ଖୁଆଇବି। ହଁ ସନ୍ଧ୍ୟା ମୁଁ ଶାଶୁ ଦିଅନ୍ତି। ଠାକୁର ପୂଜା ସିଏ କରନ୍ତି ଠାକୁର ପୂଜା ଶାଶୁ କରନ୍ତି। ଦି ବେଳା ମୁଁ ରୋଷେଇ ବାସ କରେ ଆଉ ଖାଇବା ପିଇବା ସମସ୍ତଙ୍କ କଥା ବୁଝେ।
ଆଛା ଆମର ଏବେ ସନ୍ଧ୍ୟା ହେଇ ଦବ। ନାହିଁ ତ କିଛି ଦିନ ବନ୍ଦ ଅଛି ଆମର ଯୋଉ ଶୁଦ୍ଧ ହେଇଥିଲା ତ ସେ ପକ୍ଷେ ନଗଲେ ହେଇପାରିବନି।
ହଁ ହଁ ହଁ।
ହଁ ସେଥିପାଇଁ ଆମର ଏଇ ରବିବାର କି ସୋମବାର ରୁ ଷ୍ଟାର୍ଟ ହବ। ଆଉ ସେମିତି ମୁଁ ବି ସେମିତି ବସିଛି ଫାଙ୍କାରେ ବସିଥିଲି।
ହଁ ପୁରା ତ ଆଉ ଏଇ ସମୟରେ ତ କିଛି କାମ ନଥାଏ ଫାଙ୍କା ଆଉ।
ହୁଁ ମୁଁ ଦିପହରେ କାମ ସାରିଦିଏ ସବୁରୁ। ଖାଇ ସାରିଲା ପରେ ମୁଁ ସବୁ ଦିପହରେ କାମ ସାରିଦିଏ। କାହିଁକି ନା ଯୋଉ ଝାଳ ବୁଡି ଯାଇଥାଏ ନା ସେଇଭଳିଆ। ଯଉ ଝାଡୁ ଝାଡୁ ଫାଡୁ ମାରାମରି ସବୁ କାମ ସଧିଥାଏ ଆଉ ହେଲା। ଏକା- ଥରେ ଟିକେ ରେଷ୍ଟ ତାପରେ ସରିଗଲେ ଏକଥରେ ଟିକେ ମାନେ ନିଶ୍ଚିନ୍ତରେ ରେଷ୍ଟ ଟା ଟିକେ ନିଏ ଆଉ। ଆଉ ଟେନସନ ନଥାଏ ହଁ ଆଉ ଟେନସନ ନଥାଏ ଯେ ଝାଡୁ ମାରିବାକୁ ପଡିବ ଏଟା କରିବା ଘରେ ରାତି ରୋଷେଇ କରିବି।
ରାତି ରୋଷେଇ ହଁ ମୁଁ ସେ ତ ଆମିଷ ଦିନ।
କରିବାକୁ ପଡିବ।
ଆଜି କଣ ଆମିଷ ହୋଇଛି ନା ସାଧା?
ନାଇଁ ଆମିଷ କରିଥିଲି ମୋ ଶାଶୁଙ୍କର ତାଙ୍କର ଫାଇଲେରି ଟେନଡେନସି ବା। ତାଙ୍କୁ ରକ୍ତ ଆସିଛି ତାଙ୍କ ହାତକୁ ବୋଲି ଡକ୍ଟର ମନା କରିଛନ୍ତି ସାତ ଦିନ ଖାଇବେନି।
ହଁ ହଁ ହଁ
ଏଟା ଗୋଟେ ଆସୁଛି ଫୋନ୍ ଆଜ୍ଞା।
ହଁ ହଁ।
ଆଉ ହେଲା ହଁ ଆଉ ସେଥିପାଇଁ। ଆ କାଲି ସେ ଆଇଁଷ ଖାଇନାହାନ୍ତି ମାଛ ଆଣିବା କହୁଥିଲେ ମୁଁ କହିଲି ନାହିଁ ମୁଁ ସେ କୁଣ୍ଡିଆ ଖାଇବ ନାଇଁ କି ମାଛ ଫାଛ ମୁଁ ଖାଇ ପାରିବି କରିିକ ଖାଇ ପାରିବିନି ଗ ତ ହୋଉଛୁ ମୋ ହଜବେଣ୍ଡ ବି ନାହାନ୍ତି ଶଶୁର ତ ଖାଆନ୍ତିନି। ଆଉ ସେଥିପାଇଁ ମୁଁ ପୁଅ ଅଣ୍ଡା ଖାଇବାକୁ ଭଲ ପାଏ ନା ସେ ଅଣ୍ଡା ଆମଲଟ କରିଦେଇଥିଲି।
ଆମର ମାଛ ତରକାରୀ ହେଇଛି ଆ ମୁ ମାଛ ତରକାରୀ ସାଧା ମୋର ନଣନ୍ଦ ସେ ଆଇଁଷ ଖାଆନ୍ତିନି ତାଙ୍କ ପାଇଁ ସାଧାରେ। ଭାତ ଡାଲି ଶାଗ ଭଜା କଲରା ଭଜା କରିଥିଲି। ଆଉ ବାକି ସମସ୍ତେ ଆମିଷ ଖାଆନ୍ତି ମାଛ ତରକାରୀ କରିଥିଲି। ଆଉ ତାପରେ ଯୋଉ କଖାରୁ ର ଯୋଉ ଡଙ୍କ ଜାଣିଥିବେ କଖାରୁ ଡଙ୍କ
ହୁଁ ହୁଁ ହୁଁ।
ତା ଦେହରେ ମାଛ ମୁଣ୍ଡ ପକେଇକି ଛେଞ୍ଚଡା କରିଥିଲି ତାପରେ କଖାରୁ ଡଙ୍କା ତା ଦେହରେ କ କଖାରୁ ଆଳୁ ବାଇଗଣ ପକେଇକି ତାରେ ମାଛ ମୁଣ୍ଡ ପକେଇକି ଛିଚଡା କରିଥିଲି ଆଉ।
ଆଛା ହଁ ଭଲ ଲାଗେ ଖାଇବାକୁ।
ହଁ ଭଲ ଲାଗେ ସେଗୁଡା ସବୁ ଅଛି ରାତି ପାଇଁ କା ଆମିଷ ତରକାରୀ ଆଉ ରାନ୍ଧିବାକୁ ପଡିବନି। ଯାହା ରୁଟି ଫୁଟି କରିବାକୁ ପଡିବ ଆଉ।
ହୁଁ ହୁଁ ଆମର ମାଛ ସହିତ ରୁଟି ଭୁମୁଡି ଖାଇ ପାରନ୍ତିନି କେହି। ଅଣ୍ଡା ସହିତ ଚିକେନ ସହିତ ଖାଇଦେବେ ଅଣ୍ଡା
ନା ଆମ ଘରେ ସେ ଝୋଳ ଲଗେଇକି ଖାଇବେ ମାଛ ଝୋଳ ଲଗେଇକି ଖାଇଦେବେ। ସମସ୍ତେ ତ ଖରା ଦିନେ ରୁଟି ଖାଉନାହାନ୍ତି।
ହଁ ରୁଟି ଖାଇବାକୁ ବୋଧେ ଆଜି ଆଜି ମୁଁ କହିଲି କି ଆଜି ରୁଟି କରିବି ନା ଶାଶୁଙ୍କୁ ପଚାରି ନା ଆଜି ରୁଟି କରିବି ନା? ନା ହଁ କର ବୋଇତାଳୁ ଗୁଟା ଯୋଉ କଖାର ଟା ନଷ୍ଟ ହେଇଯାଉଛି। ଆଉ ଟିକେ ସନ୍ତୁଳା ମନ୍ତୁଳା କରିଦବା ସାଧା ଫାଧା ଟିକେ କରିଦେଲେ ଖାଇବା ପେଟ। ପେଟ ଫଟ ଖରାପ ଅଛି ମୋତେ କାଲି ରାତିରେ ଏମିତି ବହୁତ ପେଟ କଟା ଷ୍ଟାର୍ଟ ହେଇଗଲା। ରାତି ତିନିଟାରୁ ଶୋଇପାରି ନାହିଁ ଏତେ କଷ୍ଟ ହେଲା।
ଏଇମୁଁ ଖାଇବା ପିଇବା ଗ୍ୟାସ ହେଇ ଯାଉଥିବ ଆଉ
ହଁ ମେନ୍ କଥା ହେଲା ଆମେ ନଅ ଦଶ ଦିନ ଧରିକି ଆମେ ତେଲ ମସଲା କିଛି ଖାଇଲୁନି ନା କାଲି ଏ କାଲି କଣ ପରଦିନ ଚିକେନ କରି ଖାଇଥିଲୁ। ଏନିଭର୍ସରୀ ଗଲା ଆମର। ଆଉ ଚିକେନ କରି ଖାଇଥିଲୁ ତାପରେ ପ ପୁଣି କାଲି କଣ କଲୁ ନା ସକାଳେ ପୁଅକୁ ନେଇକି ଯାଇଥିଲୁ ଫୁଙ୍କେଇବା ପାଇଁ। ଆ ଏ ପାଖକୁ ଆଉ ତ ସେ ଗୁଣିବାକୁ ଯାଇଥିଲୁ ଫୁଂକିବା ପାଇଁ ସେଠୁ ଆସିଲା ବେଳକୁ ପୁଅ କହିଲା ବରା ତରକାରୀ ଖାଇବେ ବୋଲି। ହେଲା ତବୁ ତା ବାବା କହିଲେ ତାହାନେ ଠିକ ଅଛି। ଏ କିଣି ଦେଇକି ବରା ତରକାରୀ ଏତେ ଦିନ ପରେ ଖାଇ ଦେଇଛି ତ ଆମର ଟିକେ ବରା ବହୁତ ପସନ୍ଦ। ଚାରିଟା ଖାତରେ ବରା ତରକାରୀ ଖାଇଦେଇଛି ହେଁ ହେଁ ହେଁ। ହେଲା ତାପରେ ପୁଣି ହଁ ପୁଣି ରାତିରେ ଶଶୁର ପଚାରିଲେ କଣ? ଏ ନେବି ନା ନାଇଁ ମୁଁ ଠକାମିରେ ଥକାମି ରେ ମୁଁ ରାନ୍ଧିବିନି ବୋଲି ମୁଁ କହିଲି ଆପଣ ନେଇ ଆସନ୍ତୁ ମୁଢି ଫୁଡ଼ି ଖାଇଦବା ଆଉ ଶାଶୁ ତ କହୁଛନ୍ତି ପଖାଳ ବୋଉ ଖାଇ କହିଲେ ପଖାଳ ଖାଇବି ବୋଲି। ଶଶୁର ଖାଇବା କହିବେ ମୁଢି ରୁଟି ଖାଇବେନି ଗରମରେ ମୁଁ ଏକୁଟିଆ ମୋନା ଇକି ରୁ ରୁଟି କରିବି ନା ଏଇ ତ ଆସିବେନି ରାତିରେ ତାଙ୍କର ବାହାରେ ଖାଇବା ଅଛି। ଆଉ ମୁଁ ଏକୁଟିଆ ରୁଟି କରିବି ନା। ସେଥିପାଇଁ ନେଇ ଆସଲି ତେ ମୁଳିଗୋଳି ଖାଇଦବା ଆଉ ହଁ ଖାଇଦେବି ତ ବାସ ରାତି ତିନିଟା ପାଖରୁ ଯୋଉ ପେଟ କଟା ଷ୍ଟାର୍ଟ ହେଲା।
ଗ୍ୟାସ ଯାଇଛି ଆଉ।
ହଁ ବହୁତ ପ୍ରବଳ ଗ୍ୟାସ ହେଇଯାଇଥିଲା ପୁଣି ଜଡା ତେଲକୁ ଘଷିଲି ପେଟ ରେ କିଛି କାମ ଦେଲାନି ପୁଣି ଆ ଯୋଉ ଆପଣଙ୍କର ଯୋଉଆଣି ଫଳର ପାଣି। ରଖା ହେଇଛି ତାକୁ ଟିକେ ପିଇଲା ପରେ
ସେଇଟା ହେଲା ଜୁଆଣୀର ଅ ଜୁଆଣୀ ଟା ହେଲା ସବୁ ଠୁ ଗ୍ୟାସ କମେଇ ଦବ ପୁରା
ହୁଁ। ସେ ଜୁଆଣି ଠାରୁ ଜୁଆଣି ପାଣିର ଜୁଆଣି ଫଳର ଯୋଉ ପାଣି ଟା ଫୁଲ ପାଣି ଟା। ସେ ଫୁଲର ପାଣିଟା ସେଇଟା ବହୁତ ଭଲ କାମ କରେ।
ହଁ ଆମ ଘରେ ବି ଅଛି ଜୁଆଣି ଆମର ସେଇଟା ତ ନୁହେଁ ଆମର ଏଇ ଗୋଟେ ଜଣେ ଦଉଛନ୍ତି ଜୁଆଣି ଅର୍କ ବୋଲି ସେଇ ଜୁଆଣୀ ର ଫୁଲର ତିଆରି ସେଇଟାରେ
ହୁଁ ଆଉ ରେ ତାହେଲେ ଆଉ କିଛି ରୁଟି କରିବା ଅଛି ନା
ରାତିରେ ରୁଟି ସମସ୍ତଙ୍କ ପାଇଁ ନୁହଁ ଖାଲି ମୁ ଶ୍ୱଶୁର ଖାଇବେ ଦିଅର ଖାଇବେ। ନହେଲେ ସବୁ ଖରାଦିନ ନା ପଖାଳ ଖାଇବେ।
ହୁଁ ହୁଁ।
ପଖାଳ ଖାଇବେ ଖରାଦିନ ତ ସେଥିପାଇଁ।
ଆଉ ଆପଣଙ୍କର ଛୁଆ ମାନେ କଣ କରୁଛନ୍ତି?
ଏଇ ଝିଅ ପୁଅ ଖେଳୁଛନ୍ତି ଝିଅ ଟା ଏଗାରକୁ ଦଶ ପୁରୀକି ଏ ଏଗାର ବର୍ଷ ଚାଲୁଛି ଆଉ ପୁଅ ଟା ଛୋ ଛୋଟଟା ଆଉ ଦେଢ଼ ବର୍ଷର।
ହୁଁ। ଓହୋ।
ଅଛନ୍ତି ଦିଇ ଜଣ ଯାକ ଝିଅ ଟା ପୁଅକୁ ଖୋଳଉଛିି ଆଉ।
ଅହଁ।
ଶୋଇଥିଲେ ନା ଶୋଇକି ଉଠିଲେ ଦି ଜଣ ଯାକ ଖେଳୁଛନ୍ତି ଆଉ।
ଆଚ୍ଛା ଆଚ୍ଛା ଆଉ ପୁଅ ରାତିରେ କଣ ଖାଇବ ତାର ଖାଦ୍ୟ ନା
ସିଏ ସେରଲାକ ଖାଉଛି ସେ ଏବେ ଖାଇନି ତ ଟି ଆଗକୁ ରୁଟି କ୍ଷୀର ଦେବି ବୋଲି ଭାବୁଛି କିନ୍ତୂ ଏବେ ସେରଲାକ ଖାଉଛି।
ଅ ହଁ। ନା ମୋ ପୁଅ କୁ ମୁଁ ରାତି ଅ ବର୍ଷେ ବର୍ଷେ ପାଖରୁ ତାକୁ ତା ଦାନ୍ତ ହେଇନଥିଲା ତାକୁ ଦଉଥିଲି ଖାଇବାକୁ ରୁଟି ଫୁଟି। ସାତ ମାସରେ ତାର ଯୋଉ ମୁଣ୍ଡନ ହେଲା ମୁଣ୍ଡନ ପରେ ମୁଣ୍ଡନ ପୂର୍ବରୁ ସେ ଖାଇଲାଣି ଭାତ ଫାତ ସବୁ ଖାଇଲାଣି।
ନାଇଁ ଭାତ ଖାଉଛି ଯେ ଭାତ ଖରା ବେଳେ ଖାଉଛି
ହଁ ଏ ନା ରାତିରେ ତାକୁ ଭାତ ଦିଏନି ଆଉ ରାତିରେ ଟିକେ ଟିକେ ରୁ ରୁଟି ଏ ତାକୁ ତରକାରୀରେ ଦଳି ଦେଇକି ଆ ରୁଟିରେ ତରକାରୀ ସେ ତ ସେ ତରକାରୀ ଖାଇବାକୁ ଭଲ ପାଏ ଉଁ କ୍ଷୀରରେ ଖାଏନି। ମାନେ ଯିଏ ଯାହା ଖାଇଲେ ସିଏ ସେଇ ସେମ
ଖରା ବେଳେ ଭାତ ଖାଉଛି ମାନେ କଣ ସିଝେଇ ଦଉଛି ମୋ ଯୋଉ ଭା ତଟା କଉ ରେ ରନ୍ଧା ହଉଛି ମୁଁ ତାକୁ ପ୍ରେସର କୁକର ରେ ଆଉ ଟି ଟିକେ ଭାତ ନେଇଯାଉଛି ସେ ଟିକେ ଡାଲି ପକେଇ ଦଉ ଅଛି ଯୋଉ ଆମର ହରଡ଼ ଡାଲି ହଁ। ଅମୃତଭଣ୍ଡା, ଗାଜର, ଆପେଲ ଏ ସବୁ ପକେଇକି ଲୁଣ, ହଳଦୀ ଟିକେ ପକେଇକି ତାକୁ ଭଲରେ ସିଟି ଦେଇ ଦଉଛି। ଚାରି ପାଞ୍ଚଟା ସିଏ ପୁରା ନରମ ହେଇଯାଉଛି ତାକୁ ଚକୁଡି ଖୁଆଇ ଦଉ
ହଁ ସେ ଚକୁଟିିକି ଖୁଆଇବେ ତାକୁ ଚକୁଟି ଖୁଆଇବେ ଆସ୍ତେ ଆସ୍ତେ କ ହଁ ଆପଣଙ୍କର ଯୋଉ ନର୍ମାଲ ଭାତ କୁ ବି ଆସ୍ତେ ଆସ୍ତେ ଚ ଚକୁଟିକି ଖୁଆଇବେ କାହିଁକି ନା ସେଗୁଟା କଣ ହୁଏ ନା ଡାଇଜେସନ ହଁ ଡାଇଜେସନ ଟା ତାଙ୍କର ଇମପ୍ରୁଭ୍ ହୁଏ।
ଆମେ ଖାଇବୁ ଛୁନୁ ସେ ନିଜେ ନିଜେ ଆସିକି ଆମ ସାଙ୍ଗରେ ବସୁଛି।
ହୁଁ ତ ସେ ଖାଇବା ଦ୍ଵାରା ତା ମୁଁ ଛୋଟଠୁ ତାକୁ ଚାରି ପା ଞ୍ଚ ମାସ ତ ଖୁଏଇଲେଣି କିନ୍ତୁ ମୁଁ ତାକୁ ଗ୍ରାଇଡିଙ୍ଗ ଦିଏନି ଆଉ
ନା ନା ମୁଁ ବି କେବେ କରିନି ମୁଁ ବି ମୋର ଦିଟା ଛୁଆର କେବେ କରିନି ସେମିତି।
ଆଉ ହେଲା ସେୟା ନହେଲେ ହୁଁ। ହଁ ପା ଭଲ ହଜବେଣ୍ଡଙ୍କ ବାହା କରିବା ଏବେ ସିଜିନ୍ ଚାଲିଛି ନା ସେ ଆମର ଗୋଟେ ୱେଡିଙ୍ଗସେଟପ୍ ଅଛି ଆମର ଏ ଯୋଉ ଫ୍ଲାୱାର ଡେକୋରେସନ ଇଭେଣ୍ଟ।
ହଁ ହଁ।
ହଁ ତ ସେଇ ତାଙ୍କର କାମ ଆଜି ତିନି ଜାଗା ତାଙ୍କର କାମ ଧରିଛନ୍ତି। ଆଜିର ଉଣେଇଶ ତାରିଖରେ ହଁ ଏଇ ମେନ କଥା ହେଲା ପିଲା ଟେନସନ ଦେଇ ଦଉଛନ୍ତି ଆ ହଁ କୁ ହଁ କହିଦେଇକି ନା କହିଦଉଛନ୍ତି ଆସୁନାହାନ୍ତି। ଏଇଭଳିଆ ଟେନସନ ରେ ସେ ଦିନଟା ସାରା।
ହଁ ପିଲାମାନେ ହିଁ ଯାହା
ହଇରାଣ କରୁଛନ୍ତି। କାଲି ପାଖରୁ ଘରୁ ବାହାରି ଯାଇଛନ୍ତି ଆଜି ଆସିଲେ ଚାରିଟା ବେଳେ ଆସିକି ପହଞ୍ଚ ସାଢେ ଚାରିଟା ବେଳେ ଆସିକି ପହଞ୍ଚିଲେ ଆସିକି ପୁଣି କାମ କରୁଥିଲେ। କାର ଘର ଆଗରେ ଠିଆ ହେଇଥିଲା ତାକୁ ସଜେଇ ସୁଜା ଦେଇ ପୁଣି ସମ୍ଭାଳି ନ ପାରିକି ଯାଇକି ଶୋଇପଡ
ମୋର ଗୋଟେ ଭାଇ ସେମିତି ଗାଡି ଫୁଲ ସଯାନ୍ତି। ମୋ ପିଇସିଙ୍କ ପୁଅ। ଗାଡି ର ଫୁଲ ଫୁଲ ସଝାଡନ୍ତି। ମୁଁ ଦେଖିଛି ସେ ମାନେ ସଜା ସୁଜି ଯୋଉ ଗାଡି ସଜାଡିବ ତାକୁ ଫଟୋ ଉଠେଇକି ସବୁ ହଁ ୱାଟସଆପ ରେ ମାନେ ଷ୍ଟାଟସ୍ ଛାଡ଼ନ୍ତି।
ହୁଁ ନା ୟାଙ୍କର ସବୁ ଗାଡି ସଯା ମାନେ ପୁରା ସେଟଅପ ଟା ନିଅନ୍ତି ମାନେ ଝିଅ ବାହାଘରେ ହେଲେ ତାଙ୍କର ହଳଦୀ ମେହେନ୍ଦୀ ଆଉ ହେଲା ଆପଣଙ୍କର ରିଙ୍ଗସେରିମନି ପାଖୁରୁ ଷ୍ଟାର୍ଟିଙ୍ଗି କରନ୍ତି। ରିଙ୍ଗସେରିମନି ପାଖୁରୁ ଷ୍ଟାର୍ଟ ହେଇକ କି ହଳଦୀ ମେହେନ୍ଦି, ଝିଅ ବାହାଘର ହେଲେ ବେ ଦି ଷ୍ଟେଜ୍ ଆପଣଙ୍କର ଗେଟ୍ ସେଲ୍ଫି। ହେଲା ଆଉ ପୁଅ ବାହାଘର ହେଲେ ଷ୍ଟେଜେ ଗେଟ ପଏଣ୍ଟ। ଆଉ ଏଇ ଆମର ହଳଦୀ ମେହେନ୍ଦୀ ଏବେ ପୁଅ ଘର ବି ହଳଦୀ ମେହେନ୍ଦୀ ହେଲାଣି ନା।
ସବୁଆଡେ କଲେଣି।
ଏଇଭଳି ଏ ସବୁ କି ସେମିତି ଘରୁ କେତେ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଧରି ନାହାନ୍ତି? କେତେବୋଳେ ଆସିବେ କିଷ କରିବେ।
କାମ ସରିଲେ ପଳେଇ ଆସିବେ ଆଉ।
ଉଁ। ଥକା ସରିଗଲେ ପୁଣି ଆରମ୍ଭ ହେଇ ଦେହ ଖରାପ ହବ ଏଇ ହବ ଏୟା।
ମୋ ଶା ଶୁଙ୍କର ସେମିତି ସେ ହାତରେ କଣ ତାଙ୍କର ରକ୍ତ ଆସୁଛି କି ତାଙ୍କର କଣ ପ୍ରୋବ୍ଲେମ ହେଇଛି ଫୁଲିକି ରହିଛି ବଥା ବଥା କୋହୁଛନ୍ତି ସବୁବୋଳେ ମେ ମେଡ଼ିସିନ୍ ଆଣିକି ବି ଦେଲା ପରେ ବି ତାଙ୍କର କମୁ ନାଇଁ।
ବୟସ ହେଲାଣି ଟିକେ ଡକ୍ଟର ଦେଖେଇଦବେ ନହେଲେ ଆଉ।
ହଁ ସେ ଡକ୍ଟର ଦେଖିଇବା କଥା କୋହୁଥୁଲେ କହିଲେ ରହ ଟିକେ ରହିଯା ମୁଁ ମେଡ଼ିସିନ୍ କମ୍ ପିଟ୍ ସିଏ ମାନେ ଏତେ ଶୀଘ୍ର ଡାକ୍ତର ପାଖୁକୁ ଯିବା ପାଇଁ ବାହାରିବେନି। ହେଲା ଆଉ ସିଏ ଖଟଣୀ କୁ ଫଟଣୀ ପ୍ରବଳ
ହଉ ମ୍ୟାଡାମ ମୁଁ ଟିକେ ରଖୁଚି।
ଆଜ୍ଞା ଆଜ୍ଞା।
ହଁ।